ହଁ ସାର୍ ନ ହଁ ସାର୍ ନମସ୍କାର ଜୟ ଜଗନ୍ନାଥ କଣ କରୁଥିଲି?
ନା ନା ମୁଁ ଛୋଟ ପିଲାଟେ ସାର୍ ଡାକନ୍ତୁନି।
ହୋଉ ଠିକ୍ ଅଛି ଭାଇ।
ହଁ।
ଆଉ କଣ କରୁଥିଲ?
ଏଇଠି ତ ବାସ୍ ବସିଥିଲି ଏମିତି ଖାଇକି ଆସିକି।
ହୁଁ, ହୁଁ ଏଇ ଏବେ ଖାଇଲେ ଏବେ ଖାଇଲେ ନା ଟିକେ ହୋଉଚି? ଚାର୍ ବାଜିଗଲାଣି ନା ଚାର୍ ଉପରେ ହେଲାଣି।
ନା ଏବେ ଖାଇଥିଲି ଇଏ ସ୍ନାକ୍ସ ଖାଇଥିଲି।
ଆଚ୍ଛା କଣ?
ବ୍ରେଡ଼୍ ଜାମ୍।
ଓହୋ ଭଲ, ଭଲ। ଆଉ ଏ ଆଉ ଦୁ ଆଚ୍ଛା ହଁ ଦୀପହରେ ଟିକେ ତାମାନେ ରାଷ୍ଟ କରିବା କଥା। ଆଉ ପଢା, ପଢି କେତେବେଳେ ଷ୍ଟାର୍ଟ କର?
ସେମିତି ମୋର କିଛି ଟାଇମ୍ ନାହିଁ।
ହୁଁ ହୁଁ ଯେତେବେଳେ ଇଚ୍ଛା ଲାଗିଲେ ସେତେବେଳେ?
ଯେତେବେଳେ ଇଚ୍ଛା ଲାଗିଲେ ଟିକେ ପଢ଼ିବି ଆଉ।
ହଁ। ଏବେ ତ ଏକ୍ସାମ୍ ବି ନାହିଁ ନା? ଆଜି ଆଜି ଆମ ଆଡେ ନା ରାତି ରାତିରୁୁ ବର୍ଷା ହଁ କଣ୍ଟିନ୍ୟୁ ହେଇଥିଲା ସାତ ଆଠ ସକାଳ ସାତେ ଆଠେ ପର୍ଯ୍ୟନ୍ତ ତାପରେ ଏବେ ଫୁଣି ଶୁଖିଲା ପାଗ କରିଚି? ଖରା କରୁନି ହେଲେ ତା ମାନେ ପାଗ ଶୁଖିଲା ଅଛି।
ଆମର ସକାଳୁ ପାଗ ଶୁଖିଲା ଦେଇଥିଲା। ଏଇ ଏବେ ବା ଏଗାରଟା ବେଳୁ ମାନେ ଏବେ ଯାଇଁ ପକଉଛି। ।
ଏଇ ସବୁ ଯୋଉ ବର୍ଷା ତା ମାନେ ବର୍ଷା ମାସରେ, ବର୍ଷା ଯୋଉ ବହୁତ ହେଇଯାଉଛି। ପୁଣି ଖରା ବେଲେ ଖରା ବେଲେ ଖରା ବି ହଉଛି ଆଉ ଦେଖିବେ ନା ଶୀତ ମାସ ଯେମିତି ଆସିବ ସେତେବେଲେ ବି ତା ମାନେ ବହୁତ ଗରମ ଲାଗିବ। ଶୀତ ତା ମାନେ ଠିକ୍ ସେ ବି ହଉନାହିଁ। ଯଦି ବି ହେବ ତ ମାସେ ଖଣ୍ଡେ ହେବ।
ଶୀତ ତ ଏବେ ବହୁତ କମ୍ ଦିନ ହଉଛି। ଆଗରୁ ଦି ମାସ ଅଢେଇ ମାସ ଲାଗେ ହୁଏ। ପନ୍ଦର କୋଡ଼ିଏ ଦିନ ଶୀତ
ଥିଲା ନା। ଦଶହରା ମାସ ରୁ ଆମକୁ ସ୍ଵେଟର ପିନ୍ଧିବାକୁ ପଡ଼ୁଥିଲା। ଏତେ ଥଣ୍ଡା ହେଇ ଯାଉଥିଲା ଯେ। ଆଉ ଏବେ ତ ଜାନୁଆରୀ ବେଲକୁ ବି ସେମାନେ ପିନ୍ଧିବାକୁ ପଡୁନି।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
ଏତେ ଗରମ। ଏଇ ସବୁ ଗଛ ପତ୍ର ସବୁ ଯୋଉ କାଟି ଦଉଛନ୍ତି ତାର ସବୁ ଫଳ ଆଉ।
ହୁଁ।
ଆମେ ମାନେ ହିଁ ତା ମାନେ କରୁଛୁ। ଆଗରୁ ଆମର, ହଁ। ଆଗରୁ ଆମର ଏଠି ରାସ୍ତାରେ ନା ଦୁଇ ପାର୍ଶ୍ଵରେ ତା ମାନେ ବଡ଼ ବଡ଼ ଗଛ ଗଛ ଲାଗିକି ବହୁତ ସୁନ୍ଦର ଦେଖା ଯାଉଥିଲା। କିନ୍ତୁ ଏବେ ଏ ଦୁଇ-ତିନି ବର୍ଷ ହେବ ପୁରା ସବୁ ଦୁଇ ସାଇଡରେ ସବୁ କାଟି ଦେଇଛି ଗଛ। ଏବେ ସବୁ ଦୋକାନ ବଜାର ହେଇ ଗଲାଣି। ଆଉ ଯଦି ଆପଣ ଯିବେ ଖରାରେ ଖରା ମାସରେ ଯଦି ଯିବେ ବେଲେ ଆଉ କାହିଁ ଗୋଟିଏ ଜାଗାରେ ବି ଆଉ ଛାଇଁ ମିଲୁନି। ଖାଲି ଖରା ଖରାରେ ଯିବେ ଖରାରେ ଆସିବେ।
ଆମର ତ ଗଛ ଢେର୍ ଅଛି।
ଅଛି?
ହୁଁ। ଆମ ଘର ସାଇଡ୍ ରେ ଦିଇଟା ମୁଣ୍ଡିଆ ଅଛି। ଆମ ଗାଁ ଚାରିପଟେ ତିନିଟା ମୁଣ୍ଡିଆ ଅଛି।
ହଁ ନାଇଁ ଗାଁ ମାନଙ୍କୁ ଗଛ ଅଛି। ହେଲେ ଯୋଉ ସହର ମାନଙ୍କର ଯୋଉ ରୋଡ଼ ରାସ୍ତା ଯୋଉ ଅଛି ନା ସେଠି ଆଉ ଗଛ ଦେଖିବାକୁ ପାଇବେନି।
ଆଃ ସେଠି ତ କମ୍ ଗଛ ମିଳିବ।
ହଁ ସେଠି ସବୁ ବଜାର ତ ମାର୍କେଟ ମାନେ ସବୁ ଭଲ ଆଉ ଆଜିିକାଲି ତ ମଲ୍ ମାନେ ବି ସବୁଆଡ଼େ କଲେଣି ନା। ରିସେଣ୍ଟଲି ନା ଆମର ଏଠି ନା ତିନିଟା ମଲ ହେଇଛି।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
ବଡ ବଡ ମଲ୍ ତିନିଟା ଓପନିଂ ହେଇଛି। ଆଉ ଯୋଉ ଲୋକ ଯୋଉ ଭିଡ଼ ଆଉ ରାସ୍ତା ଯୋଉ ଜାମ୍ ହଉଛି ନା। ପୁରା ଅଧା ଘଣ୍ଟା ତା ମାନେ ଏମିତି ଜଗିବାକୁ ପଡ଼ୁଛି। ଆଉ ପୁଣି ପୁଣି ମୀନା ବଜାର ପୁଣି ଆସିଛି। ତ ସେଥିପାଇଁ ଆଉ ତା ମାନେ ବହୁତ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
। ହଁ ଏଇଟା ଜଷ୍ଟ ଯାଉଥିଲା ନା
ଆଛା।
ଆପଣଙ୍କ ଜୀବନର ଆପଣଙ୍କ ସବୁଠୁ ବେଷ୍ଟ ମୁମେଣ୍ଟ୍ କଣ?
ସବୁଥିରୁ ବେଷ୍ଟ ହଉଛି ଆମ ତାମାନେ ତୁ ମୋର ଯୋଉ ତାମାନେ ଗଲାଣି ନା ଆସିବ? କି କଣ ଏ ଏ ପର୍ଯ୍ୟନ୍ତ କଣ ହେଇଛି।
କଣ ହେଇଛି କଣ ହବ ସେକଥା କୁହନ୍ତୁ ସବୁ କୁହନ୍ତୁ?
ନା ଆମ ମୁଁ ଏ ଆକ୍ଚୋଲି ନା ମତେ ପରିବାର ସଂସ୍ଥା ମାନେ ଏମିତି ଟାଇମସ୍ପେଣ୍ଡ କରିବାକୁ ବହୁତ ଭଲ ଲାଗେ। ତାମାନେ କୌଣସି ଆମର ତାମାନେ ହଉଛି ମେମୋରି ବ ବାର୍ଡେ ପାର୍ଟି ତାପରେ ସେମିତି ମାନେ ସେମିତି ସେଲିବ୍ରେଟ୍ କରିବା ପାଇଁ ଭଲ ଲାଗେ। ସେଇଟା
ହଉ ଆପଣ କଣ ଖାଇଥିଲେ କହୁ
ଆଜି ଆମର ହେଇଥିଲା ଭାତ, ଡାଲି ଅ ତାପରେ ମିକ୍ସ ତରକାରୀ ସେଥିରେ ପୋଟଲ ଆଉ ତାପରେ ଫୁଲକୋବି। ଆଲୁ ଚଣା ସେଟା ହେଇକି ହେଇଥିଲା ମୂଲା ଶାଗ ହେଇଥିଲା। ଆଉ କଦଳୀ ଆଉ କୁନ୍ଦରୁ ଭଜା।
ଆଛା।
ଆପଣ ମୂଲା ଶାଗ ଖାଆନ୍ତି?
ନା ନା ଆମ ଆଡେ ତ ଅଲଗା ଶାଗ ମିଳେ ଦେଶୀ ଶାଗ ମୂଳା ଶାଗ ଆମେ ଖାଉନୁ।
ଆଚ୍ଛା ମୂଲା ସାଗ ହୁଏନି ନା?
ହୁଏ ହୁଏ ହୁଏ ନା।
ଉୁଁ ହୁଁ।
ସେଟା ଖାଉନୁ ଆମ ଆଡେ ଅଛି କଟିକ ଶାଗ, ସଜନା ଶାଗ। ବଦବଦଳିଆ ଶାଗ। କଟିକି ଶାଗ, ସଜନା ଶାଗ।
ହଁ ହଁ ସଜନା ଶାଗ ତ ବହୁତ ଭଲ ଲାଗେ ଆଉ ଭିଟାମନ୍ ବି ସଜନା ଶାଗ।
ହୁଁ ଭଦଭଦଳିଆ ଶାଗ ଯୋଉଟା ଜଙ୍ଗଲରୁ ହୁଏ।
ହଁ କୋଉ ସାଗ କହିଲ।
ଭଦ ଭଦଳିଆ।
ଅଧବ କଳିଆ ଏଇଟା ତ ମୁଁ ପ୍ରଥମେ ଶୁଣୁଛି।
ସେଇଟା ଜାଣିନଥିବେ ଭଦଳିଆ ଶାଗ ସେଇଟା ମାନେ ଜଙ୍ଗଲରେ ସେଇଟା ହୁଏ।
ଓହୋ।
ସେଇଟା ପତ୍ର ଟା ମାନେ ଯେତେବେଳେ ପତ୍ର ଝଡା ଦେଇଥାଏ ତାପର ସିଜିନ ରେ ହିଁ ସେଟା ମାନେ ଯେତେବେଳେ ପତ୍ର ଟା କଅଁଳିଥାଏ ସେ କଅଁଳ ପତ୍ର ଟାକୁ ହିଁ ଶାଗକୁ କୁହାଯାଏ ଗୋଟେ। ସେଇଟା ଗୋଟେ ଗଛଟା ଅଛି ଆଉ।
ହଁ, ଭଲ ଲାଗେ ସେଟା?
ହୁଁ ବହୁତ ବଢିଆ ଲାଗେ ସେଇଟା, ଛତୁ ଲାଗା ଲାଗେ ପୁରା।
ଓହୋ ଛତୁ ବି ତ ବହୁତ ଭଲ ଲାଗେ ଯୋଉ ମା ସେଟା ଆପଣଙ୍କ ସେଠାରେ ମାର୍କେଟରେ ଯୋଉ ଏଟା ହୁଏ ବଟମ ଛତି। ତାପରେ ପ ତାପରେ ଯୋଉ ପୁଆଳ ଛତି ହୁଏ।
ଆମର ମାର୍କେଟରେ ତ ଆମର ମାନେ ନିଜ ଘରେ ହିଁ ମାନେ ଦେଶୀ ଛତୁ। ଉପାଦାନ ଯୋଉଟା ଆମର ପାଳ ଛତୁ ସେଟା ହୁଁଇ ଯେ ଆମ ଗାଁରେ ପ୍ରାୟଟା। ସେଟା ହିଁ ମାନେ ଆମ ଗାଁ ରେ ହେଟା ମାନେ ସମସ୍ତେ ଚାଷୀ ନା।
ହଁ ହଁ ହଁ ଗାଁ ମାନଙ୍କୁ ତ ସେଟା ବହୁତ ହୁଏ ପାଳ ଛତୁ ଯୋଉ କହିଲ।
ଯେହେତୁ ତ ସମସ୍ତଙ୍କର ପାଳଗଦା ଥାଏ ପାଳଗଦା ଯେତେ ହେଲେ ଷ୍ଟକ୍ ହେଇକି ସେଟା ରହିଯାଏ ବର୍ଷା ଫଳରେ ମିଳିକି ପାଳଟା ସେଟା ହୁଏ। ବେ ବୋହୁତ ବଢିଆ ଲାଗେ।
ସେଟା ଭଲ ଲାଗେ ତରକାରୀ ବି ଭଲ ଲାଗେ ଆଉ ଅଁ ତା ମାନେ ଭଜା ବି ଭଲ ଲାଗେ ତାର।
ହୁଁ ଲୁଣ ହଳଦୀ ମାରି ଦେଇକି ପୁରା ଭଜା କରିଦବୁ ପୁରା ମସ୍ତ ଲାଗିବ।
ହଁ ଭାତ ଡାଳି ଆଉ ଗରମ ଗରମ ଯୋଉ ସେଇଟା ଯଦି ଥିବ ଭଜା ତାହେଲେ ଆଉ କିଛି ଦରକାର କାର ନାହିଁ ତାକୁ ଏ ସବୁ ଯୋଉ ବର୍ଷା ମାସ ଆଉ ଆଉଛି ନା ତ ଏବେ ପୁଣି ମିଲିବ। ଆଉ ଗାଁ ମାନଙ୍କର ତ ବହୁତ ହୁଏ ସେଟା।
ହୁଁ। ଆପଣଙ୍କ ମାର୍କେଟ ଇଣ୍ଡିଆ କିଣତ। ମୁଁ କହିଲି ଆପଣଙ୍କ ମାର୍କେଟ ରେ ତାର ଚାହିଦା ଅଧିକ ଥିବ ରେଟ୍ ବି ଅଧିକ ଥିବ।
ହଁ ରେଟ ହଁ ରେଟ୍ ତ ପୁରା କେତେ ଆଉ ଫାଷ୍ଟ ଫାଷ୍ଟ ଯୋଉ ଆସିନା ଯୋଉ ପଥେମେ ପଥେମେ ବର୍ଷା ହୁଏ ଆଉ ଯୋଉ ଆସେ ପୁରା ଦୁଇଶହ କେଜି। କେଜି ଦୁଇଶ ଦୁଇଶ ପଚାଶ ଏମିତି ତି ସେମିତି ଥାଏ। ତାପରେ ଅ ପୁଣି ତା ଯ ସହେ କେତେ ବୋ ବୋହୁତ ଭଲ। ତାହେଲେ ସେଠାରେ ପାର୍ସଲ କରିବେ ଏଠିକୁ ଆଉ।
ଏତେ ଦୂର ଯାଇପାରିବନି।
ହଁ ତ ସ୍ପିଡ ପୋଷ୍ଟ କଲେ ଥିବ ଯେ ସ୍ପିଡ ପୋଷ୍ଟ। ଆଉ ତାପରେ ପୁଣି ଯୋଉ ହଁ ଯିବା ଯିବା ଆସିବେ। ଆଉ ଯେତେବେଳେ ପୁଣି ଯେମିତି ଯେତେବେଳେ ଲାଷ୍ଟ ସାଟ ଆସିଲା ତାପରେ ସେଥିରେ କେଜି ପଚାଶ। ଷାଠିଏ ସେମିତି ହୁଏ ଆଉ ତାଠାରୁ ଆଉ ବେଶୀ କମିନି।
ହୁଁ ସେତିକି ତ ନର୍ମାଲ ରହେ କାହିଁକି ନା ଯେତେବେଳେ ଉତ୍ପାଦନ ହୁଏ ମାର୍କେଟ କୁ ଅଧିକ ଷ୍ଟକ୍ ଆସି ଯାଏ ନା।
ହୁଁ।
ଜିନଷ ଷ୍ଟ ଜି ସେ ଙ୍କ କରିବେ କମ ରେଟ ରେ ଦେଇଦେଲେ ଆଉ ତାଙ୍କର ଲସ୍ ହବନବ।
ହଁ। ଆଉ ଯୋଉ ସେ ଯୋଉ ବଟମ ଛତୁ ଟା ସେ ମାର୍କେଟେ ରେ ମିଳେନି ସେଟା ପ୍ୟାକେଟ ରେ ଆସେ। ବଟମ ଛତୁ।
ହୁଁ ହୁଁ ସେଇଟା ତ ପ୍ୟାକେଟରେ ଆସେ ଆମର ବି ଏଇଠି ମିଳୁଚି।
ହଁ ସେଇଟା ସବୁ ବିଲେ ଆମେ ତାମାନୋନେ ତରକାରୀ କରିକି ହଁ କଣ କି?
ନାଡଛତୁ।
ହଁ ନାଡ ଛତୁ ବି ବୋହୁତ ଭଲ ଲାଗେ ସେଟିକେ ଛୋଟ। ହଁ ଛୋଟ ଛୋଟ ଯୋଉ ପାଖୁଡା ଟିକେ ଟିକେ ଜଷ୍ଟ ଫୁଟିଲା ପରେ ଦେଖାଯାଏ ନା।
ମାଟି ଭିତରକୁୁ ତା ନା ଟା ପଶିକି ଥିବ ସେ ଭିଡ଼ିକି କାଢିବୁ ତୋଳି ଚନ୍ତି କେତେବେଳେ?
ତୋଳିନି ବାକି ଆମ ମାର୍କେଟରେ ଯୋଉ ମିଲେ ନା ସେଟା ଆଣିିକି ଖାଇଛୁ।
ଏଟା ଗାଁ ମାନଙ୍କରେ ହି ଦେଖିବାକୁ ମିଲେ।
ହୁଁ। ଆମର ହୁଏ ସେଇଟା ମାଟିରେ ହୁଏ ଡାଇରେକ୍ଟ।
ହୁଁ।
ଏବେ ଟିକେ ବର୍ଷା ପକେଇଚି ଯେମିତି ଏଇ ବର୍ଷା ପାଗ ସେଟା ମାନେ ହୁଏ। ଟିକେ ଯେତେବେଳେ ମାନେ ଫସଫସିଆ ହେଇଯାଏ ମାଟି ଟା ସିଏ ବାହାରେ।
ଉଁ। ସେଟାକୁ ନା ଆଚୁଆଲି ତାମାନେ ସେଟାକୁ ଭଲ୍ ସେ ତାମାନେ ଧୁଇକି ବି ତାମାନେ ଖାଇବା କଥା। କାହିଁକି ନା ସେଠାରେ କହନ୍ତି ନା ଯୋଉ ଅ ତାମାନେ ସାପ ତା ଅଣ୍ଡା ଭାବିକି ତାମାନେ ସେଟାକୁ ନିଏ ବୋଲି। ଅବୁ କୁ ଦେଖିବେ ତ ନିଉଜ୍ ରେ ତାମାନେ ବହୁତ ଲୋକ ତମେ ଛତି ଖାଇଛି କି ତାମାନେ ଏଟା ପଏଜନ୍ ବି ହେଇଯାଏ। ଦେହ ଖରାପ ହୁଏ। ତ ସେଟା ଟିକେ ତା ମାନେ ଟିକେ ଡେଞ୍ଜର।
ଆଚ୍ଛା ଆପଣ ଘରେ ସବୁ ଭାଇ କଣ କଣ କରନ୍ତି ଏବେ?
ଘରେ ଯୋଉ ଫ୍ରି ଟାଇମ ରେ ଫ୍ରି ଟାଇମ୍ ରେ ମତେ ନା ଆକଚୁଆଲି ପେଣ୍ଟିଙ୍ଗ କରିବାକୁ ଭଲ ଲାଗେ। ପେଣ୍ଟିଂ ବଲେ ଯୋଉ ଏ କ୍ରିଲିକ୍ ପେଣ୍ଟିଙ୍ଗ ନା ଯୋଉ କଲର ବକ୍ସରେ ଯୋଉ ପେଣ୍ଟିଙ୍ଗ ର କାଚ ଗ୍ଲାସ ସେଟା ସବୁ। କହିବ ଭଲ ଲାଗେ ତା ସହିତ୍ ହଁ ଗ୍ଲାସ ଟିକେ ଟିକେ କରେ ଏମତି ଫ୍ରି ଟାଇମ ରେ। ଟିକେ ଟିକେ ଇଛା ଲାଗେ। ଆଉ ତାପରେ ନୂଆ ନୂଆ ଯୋଉ ହଁ। ଖାଇବାକୁ ନୂଆ ନୂଆ ଆଇଟମ୍ ଯୋଉ ବନ୍ ତାମାନେ ତିଆରି କରିକି
ଆପଣ ବ୍ଲଗ୍ ବନେଇକି ଛାଡୁନାହାନ୍ତି ଭଲ ରେସିପି କରିବେ।
ହଁ ନା ନା ମୁଁ ମୁଁ ମୁଁ ଆକଚୁଆଲି ବ୍ଲଗ୍ ବନାଏ। ମୁଁ ଯୋଉ ହଁ ସର୍ଟସ୍ ମାନେ ଯୋଉ ହୁଏ। ଆଉ ତାପରେ ଭ୍ଲଗସ୍ ମାନେ ସବୁ ସେଟା କରେ। କିନ୍ତୁ ଏବେ ଟିକେ ଟାଇମ୍ ଦେଇ ପାରୁନି। କିନ୍ତୁ କରୁଛି ସଟସ୍ ମାନେ ତ ହଉଛି। ବାକି ଯୋଉ ଲମ୍ବା ଲମ୍ବା ଯୋଉ ଲଙ୍ଗ ଲଙ୍ଗ ଯୋଉ ବ୍ଲଗ୍ ଆଁ ଟିକେ ଟାଇମ୍ ହେଇପାରୁନି। ନହେଲେ ମୁଁ ମୁଁ କରେ। ସେଥି ସେଥିରେ ଆକଚୁଆଲି ଟିକେ ଟାଇମ୍ ପାସ୍ ହେଇଯାଉଚି। ଏଡିଟିଂ ଫେଡିଟିଂ କରିକି। ସେମିତି ଚାଲିଛି ଆଉ। ଆଉ ମତେ ବୁଲାବୁଲି କରିବାକୁ ବି ବହୁତ ଭଲ୍ ଲାଗେ। ନୂଆ ନୂଆ ଜାଗା ମାନଙ୍କୁ ତାମାନେ ଯିବାକୁ ତାପରେ ରେଷ୍ଟୁରାଣ୍ଟ ନୂଆ ହୋଟେଲ ରେ ଖାଇବା ପାଇଁ ନୂଆ ନୂଆ ରେସିପି ଆଇଟମସ୍ ଟ୍ରାଏ କରିବା ପାଇଁ ବହୁତ ଭଲ ଲାଗେ। ତ ଯେବେ ବିି ତାମାନେ ଯାଏ ନା ସେଥିରେ ଟିକେ କିଛି କିଛିଟା ସ୍କ୍ରିନ୍ ସବୁ ଟିକେ ସୁଟ୍ କରିକି ପଳେଇ ଆସେ ଖାଇକି।
ଓକେ। ହଉ ଦିଦି ମୋର ଜଣେ ମୋର ଜଣେ ଭଉଣୀ ଟେ କଲ୍ କଲେଣି।
ହଁ ହଁ ଠିକ୍ ଅଛି ଠିକ୍ ଅଛି। ହଁ ହଁ ହଁ ଠିକ୍ ଅଛି।
ଜୟ ଜଗନ୍ନାଥ।